ନମସ୍କାର।
ଆଉ ବନ୍ଧୁ କେମିତି କଣ ଅଛନ୍ତି?
ହୁଁ ସେନ୍ତି ଟିକେ ଦୁଃଖ କମ୍ ସୁଖ ଅଧିକ ଆଉ।
ଆଉ କଣ ଦୁଃଖ ଆପଣଙ୍କ ଜୀବନରେ ଆସିଯାଇଚି ଯେ ଆପଣ ଦୁଃଖିତ ଅଛନ୍ତି?
ବନ୍ଧୁ, ପାଠପଢା ସରିଲା ଚାକିରୀ ନାକିରୀ ନାହିଁ ଘରେ ବେକାରିଆ ହେଇକି ବୁଲୁଚୁ
ଆଜ୍ଞା। ଆଉ ତ ବେକାରୀ ସମସ୍ୟା ପାଇଁ, ବନ୍ଧୁ ବେକାରୀ ସମସ୍ୟା ସେ ପାଇଁ ତ, ଆପଣ ଯୋଉ ଆମର ସରକାର ଚାକିରୀ ପ୍ରଦାନ କରୁଛନ୍ତି
କୋଉଠି କାହିଁ ବନ୍ଧୁ ହଉଚି ଚାକିରୀ?
ନାଇଁ ନାଇଁ ଆପଣ ଦେଖନ୍ତୁ ବହୁତ ସାରା ଚାକିରୀର ଆବେଦନ ଆସୁଚି, ତା ଦେହରେ ଆବେଦନ କରନ୍ତୁ। ସରକାର ପକ୍ଷରୁ ବହୁତ ସାରା ଚାକିରୀ ଆସୁଛି।
ଆଚ୍ଛା ବନ୍ଧୁ। କୌଣସି ପ୍ରକାର ଚାକିରୀ ଆସୁନାହିଁ। ତ ଆମେ କିପରି କଣ ପ ଆବେଦନ କରିବି?
ଆସୁନି ଯଦି ବନ୍ଧୁ, ଆପଣ ପଢା ପ୍ରତି ଧ୍ୟାନ ଦିଅନ୍ତୁ। ଅ ପଢ଼ା ପଢି ପ୍ରତି ଧ୍ୟାନ ଦେଲେ ଆପଣଙ୍କ ଚାକିରୀ ହବାର ସମ୍ଭାବନା ହଁ ଅଧିକ ହୋଇଯିବ, ଦୁଇ ଗୁଣା ହୋଇଯିବ।
ଆଚ୍ଛା ବନ୍ଧୁ ତ ପାଠ ପଢି ପଢି ତ ପାଠ ପଢ଼ା ସରିଲାଣିି, ଆସିକି ପଚିଶି ବର୍ଷ ହେଲାଣି ବନ୍ଧୁ କେବେ ଚାକିରୀ କରିବୁ, କେବେ ବିବାହ କରିବୁ, କେବେ ଘର ପରିବାର ପୋଷିବୁ
ବନ୍ଧୁ ଦେଖନ୍ତୁ, ଆପଣଙ୍କ ପଢା ବୟସ ତ ତେଇଶି ଯାକେଁ ଚାଲିଲା ଯ ଯାହାକି ଆପଣଙ୍କର ଅ ଉମ୍ ମହାବିଦ୍ୟାଳୟରୁ ଆପଣ ବାହାରିଲେ ତେଣୁ ମହାବିଦ୍ୟାଳୟ ବାହାରିବା ବୟସ ତେଇଶି ଯେହେତୁ ତ ଆପଣଙ୍କୁ ଆହୁରି ପଢିବାକୁ ପଡିବ ପାଞ୍ଚ ବର୍ଷ।
କିଏ କହିଲା ବନ୍ଧୁ ମହାବିଦ୍ୟାଳୟରୁ ତେଇଶି, ମହାବିଦ୍ୟାଳୟରୁ ତ ଆସିବ ଆପଣ ଉଁ ଉଣେଇଶି କି କୋଡ଼ିଏରେ। ଅଲଗା ଆଡେ ପାଠ ପଢିବେ ଆପଣ ବନ୍ଧୁ ମତ ବର୍ତ୍ତମାନର ମତେ ବୟସ ପଚିଶି ଛୁଇଁକି ଚବିଶ ଛବିଶି ପଶିଲାଣି।
ଆଚ୍ଛା। ତାପରେ ଆପଣ ତାହେଲେ ଆପଣ ବହୁ ଧ୍ୟାନ ଦିଅନ୍ତୁ ପାଠ ପ୍ରତି। ଆଉ ଆପ୍ ଆମର ତ ସେ ବିଷୟରେ ବେଶୀ ଧାରଣା ନାହିଁ ତେଣୁ ଆମେ ତ ଆମେ ବି ବେକାରୀ ହେଇ ବୁଲୁଛୁ। ଆପଣ ପାଠ ପ୍ରତି ଧ୍ୟାନ ଦିଅନ୍ତୁ, ଆମେ ତ ଏ ବିଷୟରେ କ କହିଲେ ତ୍ରୁଟି ହେବ, କାହିଁକିନା ଆମେ ବି ବେକାରୀ ହେଇ ବୁଲୁଛୁ।
ଆଚ୍ଛା ବନ୍ଧୁ। ଆପଣ ବେକାରୀ ଆପଣ ବର୍ତ୍ତମାନ କଣ କରୁଚନ୍ତି?
ବନ୍ଧୁ କିଛି ନାହିଁ, ଏଇ ଗ୍ରାମରେ ଆମର ଯୋଉ ଚାଷ ଜମି ଗୁରା ରହିଛି ସେଥିରେ ଆମେ ପରିବା ଚାଷ କରି ନିଜର ପେଟ ପୋଷଣ କରୁଛୁ।
ଆଚ୍ଛା। ଏହିପରି ଭାବରେ ଆପଣ ଚିନ୍ତା ଉଁ ନ ବନ୍ଧୁ ଆମର ତ ବିଲ ନାହିଁ, ଆମେ କଣ କରିବୁ ଆଉ? ଆଉ କଥା ଯଉନାହିଁ ଅକାଳେ ପଡିଛି ଭାଲୁ।
ଆଜ୍ଞା ଆ ଆଚ୍ଛା ବନ୍ଧୁ ଶୁଣନ୍ତୁ ଆପଣ ଯୋଉ ଆଜ୍ଞା ବନ୍ଧୁ ମୁଁ ଜାଣିଲି। ବୁଝିଲି ମୁଁ କହିବା କଥା ବନ୍ଧୁ ଆପଣଙ୍କର ଯି କି ବିଲଟି ନାହିଁ ତେଣୁ ଆପଣଙ୍କ ଘର ପାଖରେ ଯେଉଁ ଜମି ଟି ଆ ପର ଅଛି ଆପଣଙ୍କ ଅଧୀନରେ ଅଛି। କି ସରକାରଙ୍କ ଅଧୀନରେ ଅଛି ସେଠି ସରକାର କୌଣସି କାର୍ଯ୍ୟ କରୁନାହାନ୍ତି। ତେଣୁ ଆପଣ ସେଠାରେ କିଛି ପନିପରିବା ଚାଷ ହଉ। କି ଫୁଲ ଚାଷ ହଉ କିଛି ବି କରିକି ଆପଣ ନିଜର ପୋଷଣ କରିପାରିବେ।
ଆଚ୍ଛା ବନ୍ଧୁ ଆପଣଙ୍କର କଥା ମତେ ଟିକେ ସ୍ପ ସ୍ପଷ୍ଟ ଶୁଭୁନାହିଁ ଟିକେ ବାହାରକୁ ପଳେଇ ଆସନ୍ତୁ।
ବନ୍ଧୁ ଏବେ ସୁଭିଲା ଭ-ଭଲସେ?
ହଁ ଆଚ୍ଛା ବନ୍ଧୁ ଏବେ ପୁରା ଏକଦମ ଭଲ ଶୁଭିଲା।
ମୋ କହିବା କଥା ବନ୍ଧୁ ଆପଣ କହୁଛନ୍ତି ଆପଣଙ୍କର ବିଲ ନାହିଁ। କି ଚାଷ ଜମି ଆପଣଙ୍କର ନାହିଁ ତେଣୁ ଆପଣ ଉଁ। ଚ ଚତୁର୍ପାଶ୍ୱରେ ଥିବା ନିଜସ୍ୱ ଜମି। ଘରର ଚତୁପାର୍ଶ୍ଵରେ ଥିବା ନିଜସ୍ୱ ଜମି କିମ୍ବା। ସରକାରଙ୍କ ଜମି ଯେଉଁଥିରେ ସରକାରେ କୌଣସି କାର୍ଯ୍ୟ କରୁନାହାନ୍ତି। ତେଣୁ ଆପଣ ସେଇ ଜମିରେ। ନିଜସ୍ୱ ଏକ ପରିବା ର ଚାଷ। ପରିବା ଚାଷ କିମ୍ବା ଫୁଲ। କିମ୍ବା ଅନ୍ୟ ବ-ବହୁତ ଏ କ ପ୍ରକାର ଚାଷ ଅଛି ଯାହା କଲେ ଆପଣ ନିଜର ପେଟ ପୋଷଣ କରିପାରିବେ ତାହା ଆପଣ କାହିଁକି କରିପାରୁନାହାନ୍ତି?
ବନ୍ଧୁ ଆପଣ ଯଉ କଥା କହିଲେ ଠିକ ଯେ ହେଲେ ଆମ ଗ୍ରାମର କେତେକ ଲୋକ ଆମକୁ ଉଁ। କରିବା ପାଇଁ ବିରୋଧ କରୁଛନ୍ତି।
ବିରୋଧ କରିବାର ଉଦ୍ଦେଶ୍ୟ କଣ ବନ୍ଧୁ?
କଳିଯୁଗ କୁ ଛାଡି ଦେଇଛ।
ଆଚ୍ଛା ବନ୍ଧୁ ବିରୋଧ କରିବାର ଅ କାରଣ କଣ?
କାରଣ ହଉଛି ଦେଖନ୍ତୁ ବନ୍ଧୁ ଲୋକ ମାନଙ୍କ। ହୋଡି ଜିନିଷ ଯେ ପର୍ଯ୍ୟନ୍ତ ଯାଇନି ଆପଣ ବନ୍ଧୁ ଆପଣଙ୍କ ନିଜ ଜମି ଅଛି। ତ ଆପଣ ଚାଷ କରୁଛନ୍ତି ଆ ଆପଣ ଯଦି ଭାଗ ଜମି ନେବେ ଭାଗ ଜମି ନେଲେ ଆପଣ କଷ୍ଟ କରିବେ କଷ୍ଟ କଲେ ଦି ପଇସା ବାହାରିବ ତ ଏହାକୁ ଲୋକମାନେ। ସଯ୍ୟ କରିପାରିବେନି କହିବେ ଯେ ଏ-ଏହାର ତ ଜମି ନାହିଁ। ଇଏ ପର ଜମି ନେଇକି ଭାଗ ଚାଷ କରୁଛି ହେଲେ ଆମ ଠାରୁ। ଅଧିକ ଲାଭ ପାଉଛି ତ ସେଇପରି ଭାବ ର ଆମ ଗ୍ରାମର ଲୋକମାନଙ୍କ ଚିନ୍ତାଧାରା ଏଇଭଳି ଆଉ।
ବନ୍ଧୁ ତାହେଲେ ହିଂସାବାଦ ରହିଛି ଦୁନିଆରେ। ହିଂସାବାଦ ଯେଉଁ ପର୍ଯ୍ୟନ୍ତ ଆମ ଉଁ ମନରୁ ଆମ ଚିନ୍ତାଧାରାରୁ ଯା ଯାଇନି ତାହେଲେ ଆମେ କୌଣସି କାର୍ଯ୍ୟ ସମ୍ପନ୍ନ କରିପାରିବା ନାହିଁ।
ଏଇଟା ତ ବନ୍ଧୁ ସତ୍ୟ କଥା।
ଉଁ ଆଚ୍ଛା ବନ୍ଧୁ ଆଉ ଏଇ ପ-ପରିବା ଚାଷଟି ଆପଣଙ୍କୁ ଯେହେତୁ ଭଲ ଲାଗିଲାନି ମୁଁ ଆପ ଣଙ୍କୁ ଆଉ ଏକ ଅ ଚାଷର ଅ କଥା ଆଉ କହୁଛି। ଆପଣ ଧ ଭଲରେ ଧ୍ୟାନ ଦେଇକି ଶୁଣନ୍ତୁ ମୁଁ କହିବା କଥା ବନ୍ଧୁ ଆ ଆପଣ ଯଦି ଏଇ ଚାଷଟି କରିପାରୁନାହାନ୍ତି ତାହେଲେ ଆପଣ ଏକ ବ୍ୟବସାୟ ମଧ୍ୟ କରିପାରନ୍ତୁ। ଯାହାକି ଆପଣଙ୍କ। ନିଜେ ଯୋଉ ନିକଟସ୍ଥ ଅ ବଜାରରେ ଯାଇ ଏକ। ପାନ ଦୋକାନ ହଉ କି ଏକ ବ୍ୟବସାୟର ଯେକୌଣସି ଦୋକାନ ମଧ୍ୟ ସ୍ଥାପନ କରି
ସବୁ ପ୍ରକାର ବନ୍ଧୁ ଚେଷ୍ଟା କରିସାରିଲିଣି। । ସବୁ ପ୍ରକାର ଚେଷ୍ଟା କରି ସାରିଲିଣି ଖାଲି ଉଁ ଲୋକ ତ ବିଲବି ଖଣ୍ଡେ ଦଉନାହାନ୍ତି ପୁଣି ଛକରେ ମଧ୍ୟ ହଣା କଟା ଯେ କିପରି ଆମ ବଜାରରେ ତ ବନ୍ଧୁ ଆପଣ ଜାଣିଥିବେ ମୁତିିବା ପାଇଁ ବି ବାଟ ନାହିଁ। ତ ସେଇପରି କୁହ କିପରି କଣ ହବ ମୁଁ କିଛି ଜାଣିପାରୁନି।
ନାଇଁ ଆପଣ ଯୋଉ ବନ୍ଧୁ କହିଲେ ଆମ ତମର ଯୋଉ ଅ ନିକଟ ତ ଅଛି ଇଏଟି ତା ଦେହରେ ହଣାକଟା। ତେଣୁ ଆପଣଙ୍କ ଅଞ୍ଚଳରେ କଣ ସରକାରଙ୍କର କୌଣସି ବ୍ୟକ୍ତି କିମ୍ବା କୌଣସି ଦଳ ନାହାନ୍ତି ଯାହାକୁ ଲୋକମାନନଙ୍କର ସାଧାରଣ ଜନତାଙ୍କର ଡର ଭୟ ଥାଏ।
ବନ୍ଧୁ ସେମିତି ଏକ କାମ କରିକି ଏକ ଦୋକାନ କରିଥିଲୁ। ସରକାର ମଧ୍ୟ ତାକୁ ଛଡେଇ ନେଲେ ଆମ ଠାରୁ, ଆମ ଦୋକାନ ଟି ମଧ୍ୟ ଭାଙ୍ଗିଦେଲେ। ତ ସେଇପରି ଆମେ ବନ୍ଧୁ କହିଲେ କି ଏଠାରେ ପାଞ୍ଚ ଲାଇନ ପାଞ୍ଚ ଉଁ ପାଞ୍ଚ ଲାଇନ ର ରାସ୍ତା ହବ। କୋଉଠି ବନ୍ଧୁ ଦି ବର୍ଷ ହେଇଗଲାଣି ରାସ୍ତା ହଉଛି କିଛି ନାହିଁ।
ବନ୍ଧୁ ଆପଣଙ୍କ ଯୋଉ ଦୋକାନଟି ଉଠା ଯାଇଗଲା ତାପରେ କୌଣସି ପ୍ରକାର ଆପଣଙ୍କୁ ସହାୟତା ରାଶି
କିଛି ନାହିଁ ବନ୍ଧୁ ସେମିତି ବୁଲୁଛୁ। ଛତରଖିଆ ଭଳିଆ ଆଉ କିଛି ନୁହଁ।
ଆଚ୍ଛା ବନ୍ଧୁ ଆପଣ ଯୋଉ କହିଲେ କି ସହାୟତା ରାଶି ଯୋଗାଇ ଦିଆଯାଏନି କାଇଁ ଆମ ଅଞ୍ଚଳରେ ଏବେ ଆମ ବଜାର ଟିକେ ଉଠା ଯାଇଥିଲା। ସେଥିରେ ସମସ୍ତେ ବ୍ୟ ଯଉ ଯୋଉମାନେ ଦୋକାନ ପକାଇଥିଲେ କି କିମ୍ବା ପରିବା ଦୋକାନ ପକେଇଥିଲେ।ଯେ କୌଣସି ବି ବ୍ୟବସାୟ କରୁଥିଲେ ସେମାନଙ୍କୁ ଓ ସହାୟ
। ବନ୍ଧୁ ଆପଣ କହୁଛନ୍ତି ଆମ ଆମ ଗ୍ରାମରେ ସେଭଳିଆ ନୁହନ୍ତି। ଆ ମୁଁ ତ ଆପଣଙ୍କୁ ବନ୍ଧୁ କହିଲି ଥୋଡି ହିଂସା ତ ନାହିଁ। ତ ବନ୍ଧୁ ଯାହା ହାତ ଗୋଡ ଧରିକି ଏକ ଜାଗା ଖଣ୍ଡେ ଦୋକାନ ପାଇଁ ପକେଇବୁ ଆମ ଗାଁରେ କିଛି ଲୋକ ଯାଇ କି ଆମ ବିରୁଦ୍ଧରେ ସେ ଲୋକଙ୍କ ଆଗରେ କହିବେ। ଯାହା ଫଳରେ କି ସେ ଲୋକ ଆମ ଠାରୁ ଛଡେଇ ନିିଏ ବୁଝିଲେ। ତ ସେଇପରି ବନ୍ଧୁ
ଆଚ୍ଛା ବନ୍ଧୁ ଆପଣ ଯୋଉ କହିଲେ ଆପଣ ଯୋଉ କହୁଛନ୍ତି ସ ତ ମୁଁ ଭାବୁଛି ବନ୍ଧୁ ଆମ ଅଞ୍ଚଳରେ ଯେମିତି ସହାୟତା ରାଶି ପ୍ରଦାନ କରାଯାଇଛି ସରକାରଙ୍କ ତରଫରୁ ଆପଣଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିବ। ଯାହାକି ସରକାରଙ୍କ ନି ନିଚରେ ଯୋଉମାନେ ବ୍ୟକ୍ତି ମାନେ ରହୁଛନ୍ତି ଯାହା ଯାହାକି ଆପଣଙ୍କ ଅଞ୍ଚଳରେ ସେମାନେ ଖାଇ ଯାଇଥିବେ।
ସେହିପରି ବନ୍ଧୁ। ଏଠି ତ ଲୋକମାନଙ୍କ ପେଟ ପୁରୁନି ଲୋକମାନେ ଅନ୍ୟ ଲୋକଙ୍କ ପେଟକୁ କିପରି ଦେଖିବେ। ବୁଝିଲେ କି ବନ୍ଧୁ ।ଏଠାରେ ଲୋକମାନେ ଯେ ତେ ଭଲରେ ରହିଲେ ସୁବିଧାରେ ରହିଲେ ଲୋକମାନଙ୍କର ମନ । ପୁରୁନି ସେଥିପାଇଁ ଲୋକ ଅନ୍ୟ ଲୋକଙ୍କ ତଣ୍ଟି କାଟିବା ପାଇଁ ପଛଉନାହାଁନ୍ତି। ।
ବାପରେ ଆମ ମଣିଷ ମାନଙ୍କର ଚିନ୍ତାଧାରା ଏତେ ନିଚର ହେଇଗଲାଣି ଯେ ମଣିଷ ନିଜର ଶରୀର କୁ। ଅନ୍ୟ ଜଣଙ୍କ ଶରୀରକୁ ବି ହାରିବାକୁ ପଛଉନାହିଁ।
ଆପଣ ଙ୍କ ବନ୍ଧୁ ଦେଖିଥିବେ। ଉ ଯୋଉଁ ଖବର କାଗଜରେ ପଢୁଥିବେ ଏବଂ ଆଖିରେ ମଧ୍ୟ ଦେଖୁଥିବେ। ବନ୍ଧୁ ଜାଗା ପାଇଁ ବି ନିଜ ଭାଇ ନିଜ ଭାଇକ ଛାଡୁନି ହଣା କଟା ହେଇଯାଉଛନ୍ତି। ତ ବନ୍ଧୁ ଏଇଟା ତ ଆମେ ଅନ୍ୟ ଏକ ଜମିରେ ବା ଅନ୍ୟ ଏକ ଜାଗାରେ ଆମେ ଉ ଭାଗ ଚାଷ କିପରି କରିବା?
ଆ ତ ବନ୍ଧୁ ଆପଣ କ କଥା ଅନୁଯାୟୀ ମୁଁ ଯାହା ଜାଣିଲି ଆପଣ ସେଠି ସୁପ୍ ରହିବା ଟା ଠିକ ହବ। କାହିଁକି ନା ଯେହେତୁ ସେଠି ହଣା କଟାର କଥା ଆସିଲାଣି ତେବେ ମୁଁ କୌଣସି ପ୍ରକାର ପରାମର୍ଶ ଦେବି ନାହିଁ ।
ଆଚ୍ଛା ବନ୍ଧୁ ଏମିତି ବୁଲି ବୁଲି ଜୀବନ ଟି ପଳେଇବ ଆଉ। ଘରେ ଏକ ବୃଦ୍ଧ ମାତା ଏବଂ ବୃଦ୍ଧ ପିତା ଅଛନ୍ତି।
ନାଇଁ ବନ୍ଧୁ ଆପଣ ଏକ କାମ କରନ୍ତୁ ବନ୍ଧୁ ଆପଣ ଏକ କାମ କରନ୍ତୁ ମୁଁ ଯେଉଁ ଚାଷ ଜମିରେ ଚାଷ କରୁଛି ଆପଣଙ୍କୁ ମୋର ଆହୁରି ଚାଷ ଜମି ଅଛି ସେଥିରୁ ଆପଣ ଏକ ଚାଷି ଜମି ନିଅନ୍ତୁ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
ସେଥିରେ ଆପଣ ପନିପରିବା ଚାଷ କରନ୍ତୁ।
ଆଚ୍ଛା ଆଚ୍ଛା ବନ୍ଧୁ କଲେ କିଛି ନାଇଁ ପୁଣି ଆ ଆପଣଙ୍କୁ କିଏ କହିବ ଆମ ବିରୁଦ୍ଧରେ ପୁଣି ଆପଣ ଛଡ଼େଇ ନେବେ।
ଆପଣଙ୍କର କଣ ମୋ ଉପରେ ବିଶ୍ଵାସ ନାହିଁ ଆପଣ ତ ମୋର ଘନିଷ୍ଠ ବନ୍ଧୁ।
ତାହଲେ ବନ୍ଧୁ ମୁଁ କାଲି ଠାରୁ ଯାଇକି ଧାନ ଗଛ କରିକି ଗୁଣି ପକେଇବି ଧାନ।
ନିଶ୍ଚିନ୍ତ ବନ୍ଧୁ ଆପଣଙ୍କ ଅ
ହଉ ବନ୍ଧୁ ମୁଁ ବନ୍ଧୁ ବର୍ତ୍ତମାନ ମୁଁ ଯାଉଛି ହଁଁ ହୁଁ ଧାନ ପକେଇକି ପାଣିରେ ଗଜା କରିବି ତ ବନ୍ଧୁ ଆପଣ କାଲି ବିଲ ଦେଲେ ମୁଁ ଯାଇକି ଆପଣଙ୍କ ବିଲରେ ରୋଇବି।
ଆଚ୍ଛା ବନ୍ଧୁ ଠିକ ଅଛି ବନ୍ଧୁ ରହିଲି ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ । ଶୁଭ ସନ୍ଧ୍ୟା।